ନଅ ଏଇଟେ ବସିଥିଲି ରୋଷେଇ ସାରିକି ଆସିକି ଆଉ ଆପଣ କଣ କରୁଛନ୍ତି? ନାଇଁ ଖିଆପିଆ ହେଇନି, ଖିଆପିଆ ଦଶଟା ବେଳକୁ ହବ। ଆଉ
ଆମର ଏଇଠି ଖିଆ ପିଆ ସାରିକି ଆଉ ସେ ପାଇଁ ସରିଗଲା, ଆଉ ମତେ ଡେରିରେ କଣ ଖାଉଛୁ ଖାଇବା ଜଲ୍ଦି ସାରୁନ।
ହଁ ଆମର ଟିକେ ଲେଟ୍ ହୁଏ, ଦଶଟା ଏଗାରଟା ବେଳୁ ଖାଉ ଆଉ।
ଖାଇବା ଆଠଟା ଭିତରେ ଖାଇବା କଥା।
ହଁ ଆଠଟା ଭିତରେ କଣ ରୋଷେଇ ସରୁୁଛି, ମୁଁ ଦୋକାନ ଯିବି, ଦୋକାନରୁ ଆସୁ ଆସୁ ମୋର ଆଠଟା ସାଢେ ଆଠଟା ହେଇଯାଉଛି। ସେଇଠୁ ଆସିକି ରୋଷେଇବାସ କରେ, ତାପରେ ଖାଇଲା ବେଳକୁ ବାପାହେରିକି ଆସନ୍ତି ନଅଟା ସାଢ଼େନଅଟା ବେଳକୁ, ଖାଉ ଖାଉ ଦଶଟା ସାଢ଼େ ଦଶଟା ହେଇଯାଏ ଆଉ
ଆଜି ଟିକେ ପାଣି ପାଗ ଥଣ୍ଡା ଅଛି।
ହଁ ଅଁ
ଯୋଉ ଗରମ ଯୋଉ ଭଳିଆ ହଉଚି ୟୁରୋପ ତ ୟୁରୋପ ହଁ ୟୁରୋପର ତ ଏମିତି ଖରା ହଉଛି ଯେ- ସେ ରେଲୱେ ଟ୍ରାକ୍ ଟ୍ରାକ ରେ ମାନେ ପିଚୁ ତରଳି ହେଇକି ଆସି ଟ୍ରାକ୍ ବଙ୍କା କରିଦଉ ଏତେ ଖରା ଲୋକ ସବୁ ଗଛ ଗୁଛ କାଟିକି ଘରଦ୍ୱାର ସବୁ କଲେଣି ଆଉ ଗରମ ହବନି କଣ ହବ? ଲୋକ ସବୁ ମାନୁଛନ୍ତି। ଲୋକ ଯଦି ଘର ଦ୍ୱାର ନ କରିକି ଗଛ ଗୋଟେ ଗୋଟେ ବି ଖନ୍ତେ, କିଛିଟା ଗୋଟେ ଇଏ ହୁଅନ୍ତା ଲୋକ ତ ମାନୁନାହାନ୍ତି ଆଉ, ଗଛରୁ ଗଛ ବୃଛ କାଟିକି ଘର ଦ୍ୱାର ସବୁ ବିଲ୍ଡିଂ କରିଦଉଛନ୍ତି ରେଣ୍ଟ ପାଇଁ ରେଣ୍ଟ ଲୋଭରେ ପ୍ରୋଜେକ୍ଟ ରେଣ୍ଟ - - ଏ ସବୁ କାମରେ ସାର ଦଉଛନ୍ତି ଆଉ
ଲୁକେମାନଙ୍କୁ ତ ସବୁ ପଇସା ପାଗଳ କଲା। ସିଏ ଆଉ କଉଡି ଗଛର ମହତ୍ୱ ବୁଝିବେ କିନ୍ତୁ ଗଛରୁ କଣ ଆମର ଉପକାର ହଉଛି ଗ ଛ ଦ୍ଵାରା ହିଁ ଆମେ ବଞ୍ଚୁଚେ ସେଇଟା ଲୋକମାନେ ଆଉ ବୁଝିପାରୁନାହାନ୍ତି।
ଅସ୍ସିଜେନ୍‌ ସେ ଆମର। ତମେ ଚିକେନ ତକାରି କଲ?
ହଁ।
ଭଲ ହେଲା?
ହଁ ଭଲ ହେଲା।
ତମେ କଣ କାମ କରୁଛ?
ମୁଁ ଏଇ ସିଲେଇ କାମ କରେ ଆଉ।
ଶିଖୁଛ?
ନାଇଁ କରୁଛି।
ଅ ହଁ ବ୍ଲାଉଜ୍ ସବୁ କରୁ
ହଁ ବ୍ଲାଉଜ ଡ୍ରେସ୍ ଅଲଟ୍ରୋ ସବୁ ହଉଛି।
ଡ୍ରେସ ମାନେ କପଡା କରିଦବ ନୂଆ ଯେମିତି ଡ୍ରେସ ସେମିତି କରିଦବ?
ହଁ ଡିଜାଇନ ଯାହା ଦେଖେଇବ ମୁଁ କରିଦେବି ସେଇଆ।
ହଁ ଓହୋ ତମେ କେତେଟାରେ ଯାଅ କେତେବେଳେ ଆସ?
ମୁଁ ସେଇ ସକାଳୁ ଯାଏ ଦଶଟା ବେଳକୁ ଆସେ ସାଢ଼େ ଗୋଟେ ଦିଟା ଭିତରେ। ପଳେ ଆସେ ଫୁଣି ପାନ୍ସ ଟା ସାଢେ ଚାରଟା ଚାରଟା ବେଳକୁ ଯାଏ। ନଅଟା ଭିତରେ ଆସେ ଆଉ
ତମ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସବୁ ଭଲ।
ଅବିକା ତ ସମସ୍ତଙ୍କୁ ଯୋଉ ପାଗ ଚେଞ୍ଜ ହେଲାଣି ଥଣ୍ଡା ଜ୍ୱର ହବ।
ହଁ ଏବେ ତ ଠାକୁର ବି ଦେହ ସହିଛନ୍ତି ନା। ଆଉ ତାଙ୍କଠୁ ତାଙ୍କର ଦେହ ଖରାପ। ଆଉ ଆମର କୋଉଠି ଦେହ ଖ ଭଲ ହବ।
ହ
ସେଥିପାଇଁ ତ କାଲିଠୁ ମତେ ଜର ଜର ଲାଗୁଛି କିନ୍ତୁ ମୁଁ ଗୋଟେ ମେଡିସିନ ଖାଇଛି ମତେ ଟିକେ ଭଲ ଲାଗୁଛି। କିନ୍ତ ତଥାପି ମତେ ଲାଗୁଛି ଜର ଟା ମତେ ହବ ସେଇଭଳିଆ ମାନେ ଭିତର ମୋର ପେନ୍ ହଉଛି।
ହ ଯେପର୍ଯ୍ୟନ୍ତ ଠାକୁର ଶଇଛନ୍ତି ସେ ପର୍ଯ୍ୟନ୍ତ ଭଲ ସମୟ ଏଇକା ନୁହଁ। ନା ଠାକୁର ଶୋଇଛନ୍ତି ଯାହା ସି କିଛି ବୁଝିପାରିବେନି ସେ ଶୋଇଲେ ଜାଣିପା ତ ଠାକୁର ଶୋଇବା ପର୍ଯ୍ୟନ୍ତ ଧୀର ସ୍ତିରରେ ଯାହା ଯେମିତି କାମ କରିବ ଯିବା ଆସିବା ଭଲ ମନ୍ଦ ଯାହା ସବୁ ଧିର ସ୍ତିରରେ କରିବ କାହିଁକ ନା ଠା ଏଇଟା ଆଉ ପ୍ରୋବ୍ଲେମ ବହୁତ ପ୍ରୋବ୍ଲେମ। ତମେ ପୁରୀରେ ମନ୍ଦିର ଯାଇଚ?
ହଁ ପୁରୀ ଆମର ପ୍ରସିଦ୍ଧ ପୁରୀ ଯିବିନି।
ଜଗନ୍ନାଥ
ହଁ ଜଗ ମୁଁ ଯେତେବେଳେ ବି ପୁରୀ ଯାଏ, ଜଗନ୍ନାଥଙ୍କୁ ଦର୍ଶନ ନ କଲେ କଣ ଭଲ ଲାଗିବ।
ବହୁତ ଭିଡ଼
ଆମେ ଏବେ ଲାଷ୍ଟ ଟାଇମ୍ ପୁରୀ ଯାଇ ଥିଲୁ ପ୍ଲାନିଂ କଲୁ କି ଦର୍ଶନ କରିବାନି ପଳେଇବା କାରଣ ସମୟ କମ୍ ଥିଲା ଆମେ ଫାଷ୍ଟ ଗଲୁ ବରାଳ ବାଲୁଙ୍କେ ଶର ତାପରେ ପୁରୀ ଯିବାକୁ ସେଠି ଟିକେ ଟାଇମ୍ ଲାଗିଲା ଛୋଟ ପିଲା ବି ଆମ ସାଙ୍ଗରେ ଥିଲେ।
ହଁ।
ତ ପ୍ଲାନ୍ କଲୁ କି ଆମେ ଦର୍ଶନ କରିବାନି ଏମିତି ବୁଲିକି ବାହାରୁ ଟିକେ ପଳେଇବା ତାଙ୍କର ତ ଡୋରି ଲଗେଇଛନ୍ତି ମାନେ ସେ ଭିଡ ବି ହଉ ଆମେ ଦର୍ଶନ କରିବା। ସେଇଠୁ ଲାଷ୍ଟ କୁ ଏପଟ ସେପଟ କରି କରି ପ ଗଛପଟେ ଯୋଉ ଆମର ପଶ୍ଚିମ ଦ୍ଵାର ବାଟେ ସେଇ ପଟେ ଗଲୁ ଅଧଘଣ୍ଟା ଘଣ୍ଟେ ପଛେ ୱେଟ କଲୁ କିନ୍ତୁ ଭଲସେ ପୁରା ଦର୍ଶନ କଲୁ। ଠାକୁରଙ୍କୁ ଆସିଲୁ ବିଶ୍ଵାସ କରିବ ସେତେବେଳେ ମାନେ ମନରେ ହଜାରେ କୋଶ୍ଚିିନ ଘରେ ଥାଏ। ଗଲେ ଆମେ ଜାଗାକୁ ଏମିତି କହିବା ସେମିତି କହିବା ଆମକୁ ଏମିତି ଦେବେ ଆମକୁ ସେମତି ଦେବେ ଆମକୁ ଏଇଟା କରେଇଦେବେ ସେଇଟା କରେଇଦେବେ ଯେତେବେଳେ ଆମେ ସେଇଠି ପହଞ୍ଚି ଯାଉଚେ ବିଶ୍ୱାସ କରିବ ତାଙ୍କୁ ଦେଖିକି ମାନେ କିଛି ଆଉ ନାହିଁ କି ମନରେ କୋଶ୍ଚିନ୍ ସେମତି ହେଇଯାଉଛି ସବୁ ଭୁଲି ଯାଉଛି ମାନେ ବିଶ୍ଵାସ କର ମାନେ କଣ ପାଇଁ ତାଙ୍କ ପାଖକୁ ଗଲି? କାନ୍ଦ ଲାଗେ କାନ୍ଦିବାଟା ତମେ ତମ ଅ
ଏତି ବଡ ଠାକୁର ମାନଙ୍କ ପାଖକୁ ଗଲେ ତ ଅଟୋମେଟିକ ଲୁହ ଆସିବ ଆଉ। ଏଇ ଠାକୁର ବୋଲି ନୁହଁ! ହଁ ସେଇ ଠାକୁ ଠାକୁର ବୋଲି ନୁହଁ ତମେ ଯୋଉ ଠାକୁରଙ୍କ ପାଖକୁ ଯାଅ ଆମକୁ ଆମେ ବସ୍ତୁ ମାନେ ଯେମିତି ଚିନ୍ତା କରିବା ମାନେ ସେ ଗୋଟେ ମାନେ ଅଟୋମେଟିକ୍ ଲୁହ ଆସିଯାଉଛି ଆଖିରେ ସେଇ ସ୍ପିରିଟ୍ ସେଟା ଗୋଟେ ଯେମିତି ଥାଏ, ଠାକୁରଙ୍କ ପାଖରେ। ଠାକୁରଙ୍କ ସ୍ଥାନରେ କିଛି ସମୟ ବସିଯିବ, ଯେମିତି ଲାଗିବ ସଂସାର ଟା ପୁରା ତୁଛ। କିଛି ମୋ ମାୟା ସବୁ ସୁଖ କିଛି ଲାଗିବନି। ଯେମିତି ମୋର ଏଇଟା ଅଛି ସେଇଟା ଅଛି ସେରା କିଛି ଲାଗିବନି।
ଯେତେବେଳେ ଗଲାବେଳେ ତମେ ଯାଇଚ କେବେ ସ୍ୱର୍ଗଦ୍ୱାର?
ସ୍ୱର୍ଗଦ୍ୱାର ମୁଁ କେବେ ଯାଇନି।
ମୁଁ ଆମେ ମୁଁ ଥରଟେ ଯାଇଚି। ଆମେ ଥରେ ଯାଇଥିଲୁ ଆମ ଘର ପାଖରୁ ଗ୍ରୁପ୍ ଗୋଟେ ଆମର ଅଛି ଆମେ ସେଇଠୁ ଥରେ ଯାଇ ଥିଲୁ। ସ ସନ୍ଧ୍ୟା ଛଅଟା ସାତେ ଛଅଟା ବେଳେ ଆମେ ସ୍ୱର୍ଗଦ୍ୱାର ଯେତେତେଳେ ଗଲୁ ମାନେ ବିଶ୍ୱାସ କାର, ଘରେ ଆମେ କହୁଚେ ଏଇଟା ଆମର ଏଇଟା ତମର ଏଇଟା ଆମ ଜାଗା ଏଇଟା ଆମ ଘର ଆମ ଭାଇ ଆମ ଆମ ଆମେ ସବୁ କଣ ଆମେ ସବୁବେଳେ କମ୍ପୟାର କରୁଚେ। କି ଏଇଟା ଆମର ଏଇଟା ନିଜର ପର ଗୋଟେ ଜିନିଷ ମଣିଷ
ମଣିଷ ତ ସବୁ ଜିନିଷକୁ କମ୍ପୟାର କରୁଚୁ ଆମେ। ଆମେ ତ ନିଜ ଚେହେରାକୁ ବି କମ୍ପୟାର କରୁଚି।
ବାସ୍ ମାନେ ବିଶ୍ଵାସ କର, ତମେ ଜୀବ ନିରୋଳାରେ ବେଶୀ ନାହିଁ ପାଞ୍ଚ ମିନିଟ୍ ଖାଲି ସ୍ୱର୍ଗଦ୍ୱାର ପାଖରେ ତମେ ଛିଡା ହବ ମାନେ ତମେ ସେଇଠି ଭାବି ନବ ମାନେ ମଣିଷ ଜୀବନରେ କିଛି ନାହିଁ। ଗୋଟେ କୋଟିପତି ଲୋକ ବି ସେଇଠିକି ଯାଉଚି। ଆମେ ଗୋଟେ ଗରିବ ହେଇକି ବି ସେଇଠିକି ଯିବା। ନର୍ମାଲି ତୁମେ ମେଡ଼ିକାଲ ଯାଉଥିବ ଦେଖିବ ତୁମେ ଯେତେବେଳେ ଆୟୁଷ ଭିତରେ ପଶିଯିବ। ତମେ ଯେତେବେଳେ ଆୟୁସୁ ଭିତରେ ପଶିଯିବ ମାନେ ସେଇଠି ତମେ ଭାବିବ ମୋର କୋଟି କୋଟି ଟଙ୍କା ବି ଦର କାର ନାଇଁ ମୋର କିଛି ଦରକାର ନାହିଁ ଖାଲି ଭଗବାନ ମୋ ଦେହ ଭଲ ରଖୁ ମୁଁ ଭଲରେ ରୁହେ। ବାସ୍ କିନ୍ତୁ ଆମେ ଅଲଗା ଟାଇମ୍ ରେ ଏଇଟା ମୋର ସେଇଟା ମୋର ଆମ ଭାଇ ଭାଇ ଭିତରେ ବି ସମ୍ପର୍କ ଖରାପ ଭଉଣୀ ଭିତରେ ସମ୍ପର୍କ ଖରାପ୍।
ଶୁଣ ମଣିଷ ସେୟା ମଣିଷ ପାଖରେ ଯେତେବେଳେ ଯୋଉ ଜିନିଷ ଟା ଥିବ। ତାକୁ ସେ ଠୁକୁରେଇ ଦବ ତାର ମୂଲ୍ୟ ସେ ବୁଝିବନି ଆ। ଆଜି ଆମ ମା ବାପା ଅଛନ୍ତି ଆମ ମା ବାପା ଯୋଉ କଥା କହୁଛନ୍ତି ଆମେ ତାଙ୍କୁ ହେ ଯା ତୁ କର ଠେସି ଦଉଛୁ କଥାଟା କିନ୍ତୁ ଯେତେବେଳେ ସେ ଆମ ପାଖରୁ ଦୂରେଇ ଯିବେ ସିଏ ଆଉ କେବେ ଆସିବେନି ସେତେବେଳେ ତାଙ୍କ ମୂଲ୍ୟ ଟା ବୁଝବା ବୁଝିକି ଖାଲି ଲୁହ ଗଡେଇବା ଛଡା ଆଉ କିଛି ନାହିଁ। କେବଳ କାନ୍ଦିବ ତାଙ୍କ ସ୍ମୃତି ସ୍ମୃତି ଯାହା ଥିବ ବାକି ଯେତେବେଳେ ତମେ କାନ୍ଦିବ।
ଏବେ କଣ ଆମ ହାତରେ ଯେତିକି ସମୟ ରହୁଛି ବାସ୍ ଆମେ ସେ ସମୟ ଟାକୁ କେମିତି ଭଲରେ କଟେଇଦବା। ଦିଦି ଦେଖ ମୁଁ ଆଜି ତମ ସହିତ ଏବେ କଥା ହଉଛି। ମୁଁ ଏବେ ତମ ସହିତ କଥା ହଉଛି ହୁଏତ ମୁଁ କାଲିକି ବି ତମ ସହିତ କଥା ହେଇପାରିବି ନ ହେଇପାରିବି ସେଇଟା ହିଁ ମୁଁ ଜାଣିନି।
ଠିକ୍ କଥା ଅ
ତେଣୁ ଆମକୁ ଯୋଉ ପାଞ୍ଚ ମିନିଟ୍। ହଁ ଯୋଉ ପାଞ୍ଚ ମିନିଟ ଆମକୁ ମିଳୁଛି ଆମେ କେମିତି ଭଲରେ ରହିବା ସମସ୍ତଙ୍କ ସହିତ ତ ଭଲରେ ମିଶିବା ଆମ ପାଇଁ ଯିଏ ଖରାପ କରୁଛି କରୁ ଆମେ ସବୁବେଳେ ଯଦି କର୍ମ ଠିକ୍। କରିବା ଫଳ ଭଗବାନ ଦେବେ ମଣିଷ ଆମକୁ କେହି ଫଳ ଦେବେନି।
କିନ୍ତୁ ଆମେ ଆମର ଆମ କର୍ତ୍ତବ୍ୟ ଟା ଆମେ ଯେତିକି କରିବା। ମନରେ ଶୁଣ ମଣିଷ ଜୀବନ ରାଗ କାହାର ନାହିଁ ଆମକୁ ଯଦି କିଏ ପଦେ କହିଦବ ଆମକୁ ରାଗ ଲାଗିବ କିନ୍ତୁ ଆ ଆମେ ସେଇଟାକୁ ମନରେ ରଖିବା ସେ ରାଗ ଟା କଣ ହୁଁ ଭିତରେ ରଖିକି ନାଇଁ ଯଦି ଆମେ ରାଗ ଟାକୁ ଧରିବା ତାହେଲେ ଆମ ପରିବାର ବର୍ବାଦ ହେଇଯିବ। ଯଦି ଆମେ ରାଗ ଟାକୁ ଭିତରେ ଚାପିକି ରଖିବା। ଆମେ ସେଟାକୁ ଆଡଜଷ୍ଟମେଣ୍ଟ କରିକି ହଁ ଛାଡ଼ କହିଲା କହିଲା। ଏଠି ଯେତେ ଟା ଆମେ ଶାଶୁଶଶୁର ପାଖରେ କି ବାପା ଭାଇ ପାଖରେ ଆମେ ଯଦି ଜବାବ ଟା ଯୁକ୍ତି ଟା କରିବା ସେଠି ମୋ ପରିବାର ଖରାପ ହେଇଯିବ ଯଦି ଆମେ ଯୁକ୍ତି ନ କରିକି ଚାପିକି କିଛି ସମୟ ରହିଯିବା ରହିଲା ମାନେ ଆମେ ଚିନ୍ତା କରିବା ନାଇଁ ଆମ ବାଟ ଯେମତି ଆମେ ଯୋଉ କାମଟା ମୁଁ ଯେମିତି ମୋର ନିତ୍ୟ କାମ କରୁଛି ସକାଳୁ ଉଠି ଯେମିତି ଯା କରିବା କଥା। ମୁଁ ସେମିତି କରିଚାଲିବି। ତ ଭାଇ ଆଜି ଭୁଲ ବୁଝିଛନ୍ତି କାଲି ଠିକ୍ ବୁଝିବେ ସମୟ ସମସ୍ତ ଆମ ହାତରେ ଥାଏ ଦିନେ ନା ଦିନେ ଆସୁ ତମ ପାଳି କେତେବେଳେ ପଡିବ କେତେବେଳେ ମୋ ପାଳି ପଡିବ ସେମିତି ସ୍ତେ ସମାନ ନୁହେଁ କୁହାଯାଏ ପଇସା ପଛରେ। ଗୋଡଉଛନ୍ତି ଲୋକ ଏବେ ପଇସା ପଛରେ ଏତେ ଗୋଡଉଛନ୍ତି। ସେମାନେ ଜାଣି ପାରୁନାହାନ୍ତି ଯେ କଣ କରୁଛନ୍ତି କଣ ନାହିଁ।
ପଇସା ପାଇଁ ତ ଦିଦି ମଣିଷ ମଡର କରିଦଉଛନ୍ତି ଆଉ କଣ ତାହାଠୁ ବଡ ଦରକାର କହୁନ। କିନ୍ତୁ ଏଇଆ ଆମକୁ ମୋ ମତରେ ଯେତିକି ଆମକୁ ସମୟ ମିଳୁଛି। କିନ୍ତୁ ଦିଦି ଗୋଟେସବୁବେଳେ ସବୁବେଳେ ଗୋଟେ କଥା ମନେ ରଖିବ। ଆମେ ସବୁବେଳେ ଭଗବାନଙ୍କ ଉପରେ ଭରସା କରିବା। ଆମର ଯୋଉଟା ଆଶା ନଥାଏ ସେଇଟା ବି ସିଏ ଆମକୁ ଦେଇଦେଇ ପାରନ୍ତି। ଆଶାଠୁ ଅଧିକ ବି ସେଇ ଦିଅନ୍ତି କିନ୍ତୁ ଆମର ମଣିଷ ମାନେ ଆମ ପଛରେ ଲାଗନ୍ତୁ। ଆମ ନେ ଏଗନେଷ୍ଟରେ କିଛି କୁହନ୍ତୁ। ଆମ ଗୋଡ ଟାଣନ୍ତୁ ଯାହା ବିି କରନ୍ତୁ ଏସ୍କ୍ ୱଇ ଜେଡ୍ ସେ କିଛି ବି କରିପାରିବେନି ଯୋଉ ଯୋଉ ପର୍ଯ୍ୟନ୍ତ ଭଗବାନ ଆମ ସହିତ ଅଛି।
ଉପର ବାଲା ଅଛନ୍ତି ଯେମିତି ଥିଲେ ସେ ସାଥ୍ ଦେବେ। ଆମର ଠିକ ଆମେ ଯଦି ଠିକ ଥିବା ଭଗବାନ କେବେ ଆମ ସାଙ୍ଗେ ଭୁଲ କରିବେ ନାହିଁ।
କରିବେ ନାହିଁ ହଁ ଆମେ କଣ ଖରାପ। କାମ କରିକି ଭଲ ଫଳକୁ ଆଶା କରିବା ସେଇଟା ତ କେବେ ହେଇପାରିବନି। ଭଲ କାମ କରିକି ଖରାପ ଫଳକୁ ଆଶା କରିବା ସେଇଟା ବି କେବେ ହେଇପାରିବନି। ଆମେ କର୍ମ କରିବା ଫଳ ଭଗବାନ ଆମକୁ ଦେବେ ହଁ।
ଭଗବାନ କର୍ମ ନେଇକି ଫଳ ଏଭଳିଆ କଥା ଲୋକ ଆଜିକାଲି ଏତେ ମାନେ ବ୍ୟସ୍ତବହୁଳ ଜୀବନରେ ରହୁଛନ୍ତି ଯେ ପରିବାରକୁ ଘର ଲୋକଙ୍କୁ ସମୟ ଟିକେ ଦେଇ ପାରୁନାହାନ୍ତି। ସବୁବେଳେ ବିଜନେସ୍ ପଛରେ ଧାଇଁଲେ ସବୁବେଳେ ପଇସା ପଛରେ ଧାଇଁଲେ ମାନେ ସେ କିଛି ଜାଣିପାରୁନାହାନ୍ତି ଆମର ମଣିୁଷ୍ୟ ଜୀବନ ତ କିଛି ନାହିଁ ପଇସା ପଛରେ ଦୌଉଡ ଆଉ ପଇସା ରୋଜଗାର ନ କଲେ ଚଲିବ କେମତି ପଇସା ପଛରେ ଦୌଡ। ତା ମଝିରେ ବି ସମୟ କିଛି ପରିବାରକୁ ହଁ ଦବା ଦରକାର।
କିନ୍ତୁ ବିଶ୍ୱାସ କର ଯୋଉଠି ଆୟୁଷ ନାହିଁ ସେଠି କୋଟି କୋଟି ଟଙ୍କା ବି ଦରକାର ନାହିଁ। କୋ କୋଟି କୋଟି ଟଙ୍କା ଥିଲେ ବି କିଛି ଲାଭ ନାହିଁ ସେଇଟା ତ ଆମର ଆୟୁଷ କମ୍। ଆଉ କୋଟିଏ ଟଙ୍କା ବି ଆମର କଣ ହବ?
କଥାରେ ଅଛି ଗୋଟେ ବଥକୁ ପଇସା ନବ ସେଇ ଗୋଟିଏ ବଥ ତମେ ବାରଟା ବୁଲି ଆସି ଆସି ଆସି ଆସିି ସେ ଭଲ ହବନି।
ହୁଁ।
କୋଟି କୋଟି ଟଙ୍କା ତମେ ଖର୍ଚ୍ଚ କରିସାରିବନି ସେଇଆ କଥାଟ ଅଛି ପଇସା ଗୋଟେ ବଥକୁୁନି। ସେ ଗର୍ବ ଅହଂଙ୍କାର କଣ କିଏ ସୁନା ପିନ୍ଧିଲା କିଏ ସୁନା ହଁ ଆମର ଖିଆ ପିଆ ସରିଲାଣି।
ଆପଣଙ୍କର ବହୁତ ଜଲ୍ଦି ଖାଇଦଉଛନ୍ତି ବୋଧେ?
ଆମେ ଜଲଦି ଖାଇଦଉ ଆମେ ଆଠଟା ବେଳୁ ଖାଇଦଉ କାହିଁକିନା ଆମେ ବହୁତ ଯ ରହୁନା ଖାଇବା ଟା ଚାରି ଘଣ୍ଟା ପାଞ୍ଚ ଛ ଘଣ୍ଟା ଖାଇବାର ଚାରି ଘଣ୍ଟା ପରେ ନିହାତି ଶୋଇବା କଥା ଚାରି ଘଣ୍ଟା ତିନି ଘଣ୍ଟା ଶୋଇବା କଥା ସେଟା ଆମ ଭଲ ମାନେଡାଇଜେସନ ହବ କାହିଁକିନା ଆମେ ହଠାତ୍ ଖାଇବା ସାଙ୍ଗେ ସଙ୍ଗେ ସୋଇପଡ଼ିବା ଇନ୍ଡ଼ାଇଯେସନ ଡ଼ାଇଯେସନ ଠିକ ହବନି ଖାଇବା ଟା ପେ ଭିତରେ ରହିଲା ଆମେ ଚଲାବୁଲା କରିବା କିଛି ସମୟ ଯେତେବେଳେ ବି ଖାଉ ଖାଇସାରିଲା ପରେ କିଛି ସମୟ ଚାଲିବ ନିହାତି ଦଶ ଦିମିନଟ୍ ଖଣ୍ଡ ଚାଲିବ ୱାକ୍ ଆଉଟ୍ କରିବ ତାପରେ ଶୋଇବ।
ହଉ ତମେ ଯାଅ କଣ କର ମୁଁ ଆପଣଙ୍କୁ ଆଉ କେବେ କଲ୍ କରିବି ଆଉ।
ହଉ ହଉ।